ହାଲୋ।
କୁହ।
ଭାଇ ପ୍ରଣାମ।
ପ୍ରଣାମ ଜୟେ ଜଗନ୍ନାଥ।
ଅଁ ଆଉ ଏବେ କୋଉଠି?
ଏଇଠି ଆଉ କୋଉଠି? ଅଛି ଆଉ ନାଇଁ ନାଇଁ ଯାଉନି କାମକୁ ଆଉ। ଏ ଖରା ହଉଚି କିଏ ଏରା ଏତେ କାମ କରିବ?
ଅଁ ହଁ ତମ ପବନ ହଉଚି ବୋଧେ ତମ ପାଖରେ ବହୁତ୍ ଜୋର ରେ?
ହଁ ହଉଚି ଅଛି ଟିକେ ଇଆଡେ ଗଛ ମୂଳେ ଜଙ୍ଗଲ ଆଡେ ଆଇଚି ତୋଟା ଆଡେ।
ଅ ହଁ ସେଇଯୋଗୁ ଆଉ। ଉଁ ଭଲ ଆଉ ଯୋଉ ଗୋଟେ ଗାଈ ଟେ ରଖିଥିଲି ଯେ ବାଛୁରୀଟେ କଁଳେଇଚି
ଗାଈଟେ ବାଛୁରୀ କଁଳେଇଚି!
ହଁ।
ବୋଉଳା ଗାଈ ହେଇଥବ ତ ଆଉ।
ସେଇ ତ ଗାଈ ତ ବୋଉଳା ଗାଈ, ଦେଖିଆକୁ
ଗାଈ କାହାର?
ଏ ମୋ ସାଙ୍ଗ କେମ୍ପୁ ଘର
ଆ ଏଟା ଛୁଆଳିଆ ଗାଈ ଟା। ପହିଲିକିରି ବାଛୁରୀ କରିଥବ।
ହଁ କଁଳେଇଚି ପା। ଛୋଟିଆ ବାଛୁରୀ, ଆଜିକାଲି ଆଉ ସେଇଭଳି ଆଉ ଟିଙ୍କ ପ୍ରବଳ ହେଇଯାଉଚନ୍ତି। ଟିଙ୍କ ପାଇଁ ଗୋଟେ ଔଷଧ ଆଣିବା ପାଇଁ ଯାଇଥିଲେ ଯେ, ପଇଚା ନଥିଲା ଆଉ।
ମଟନ ହାଡ଼ କିଏ ଖାଇକି ଗୋଟେ ପକେଇଚନ୍ତି?
ହଁ ତ ମୋତେ ସେଇଆ ମଟନ୍ ତା ଉଇ ହୁଙ୍କାରୁ ଯୋଉ ଉଁ ଇଏର ଜାନ୍ ନ। ଯୋଉ କଳା ନାଲି ଜନ୍ଦା
ହୁଁ।
ସେଇଟା କେତେ ମାରିକି ମାରିବାର ଅଛି ମ ସେଟା ଭଲ ଟେଷ୍ଟ।
ଏଇନା ଟିକେ ପଇସା ହେଲେ ରଜ ଖର୍ଚ୍ଚଟା ବି ଉଠିଯାନ୍ତା।
ହଁ।
ରଜ ଖର୍ଚ୍ଚ ପାଇଁ ଏତିକି କରିବା କଥା। ବୋଝି ଭାତ ସାଙ୍ଗ ପିଲାଙ୍କ ସହିତ କରା କଲେ ହବ?
ଉଁ ଭୋଜି ହବ!
ଆଜ୍ଞା।
ସବୁରୁ ମୂଳରେ ପଇସା ଦରକାରେ ପଇସା ନଥିଲେ ଆମେ କିଛି ଗୋଟେ କାମରେ ହୁଁ ହଉ ରୁହ ମୁଁ କହିସାରେ କହିବ ତମେ।
ହୁଁ।
ହଉ। ଭୋଜି ଭାତ କରିବା ପାଇଁ ହେଲେ ସବୁ ଇଏରେ ପଇସା ଆମେ ଏଥର ଭୋଜି କରିବା ପାଇଁ ଯାଉଥିଲୁ
ହଁ।
ଯୋଉ ଜଣଙ୍କୁ କହିଲି ତୁ ଯା ଏଟା ଆଣେ ସେଟା ଆଣେ ସେ ଗଲାନି ଆଉ ମୁଁ ଲାଷ୍ଟରେ ସବୁ ଦିନିଷ ଧରିକି ଆସିଲି ମୋର ଭୋଜି କରିବା ପାଇଁ ମନ ହେଇଛି ମୁଁ ସବୁ ଜିନିଷ ଧରିକି ଆସିଲି ମତେ ଲାଷ୍ଟରେ ସବୁ କାମ କରେଇଲେ ଆଉ ମୁଁ ସବୁ କଲି ବାସନ ମାଜିଲି ସବୁ କଲି ଆଉ ଆଉ ଦିନକୁ ମୋର ଭୋଜି କରିବା ପାଇଁ ଇଚ୍ଛା ହେଲାନି। କହୁନ ଆଉ କେମିତି ଇଚ୍ଛା ହବ?
ହୁଁ। ଯୋଉ ଇଛା ହବ ବା ସେଟା ବି ସତ କଥା। ଛାଡ ଆଉ କଣ ବା କରିବା?
ତମ ଆଡେ ପଣସ ହେଇଛି?
ପଣସ କାଇଁ ଏଇ ବର୍ଷା ଆସିନି।
ତମ ଗାଁରେ କୁଆଡେ ପଣସ ସବୁ ହୁଏ ଏଇଠି ପଣସ ସେଇ କତିରେ
କଣ ସେଇ କତିରେ ପଣସ ହେଇଚି?
ହୁଁ।
ଆଉ କଣ କୁହ ଭଲ କଥା ହୋଉ।
ଆଉ ମେଡିକାଲ ଆଉ ଯାଇଥିଲୁ ନା ନାଇଁ?
ମେଡିକାଲ
ଉଁ।
ଉଁ ନାଇଁ ମେଡିକାଲ ଯାଇନି ଆଉ ଡାକ୍ତରଖାନା ତ।
ହଁ ସେଇରା।
ନାଇଁ ଯାାଇନି।
ଉଁ।
ଆଉ କଣ ଖବର କୁହ ହାଲଚାଲ କଣ ଖାଇଚ?
ଏଇ ଖାଇଥିଲି ବରା ଘୁଗୁନି।
ବରା ଘୁଗୁନି ତମ ଆଡେ ଘୁଗୁନି ଭାରି ଫେମସ ନା?
ହୁଁ।
ଉଁହୁଁ।
ଆମ ଏଠି ଜଣେ ନନା କରୁଚନ୍ତି ଘୁଗୁନି
ନନା କରଚନ୍ତି?
ହୁଁ।
ହଁ ଛାଡ ତାଙ୍କ ଘୁଗୁନି ତ ନେଇ ନାଇ ଯାଉଚନ୍ତି ସବୁ। ଆମ ଗାଁ ଛୁଆ ଆଉ କଣ କରିବା।
ମୋ ଛୁଆ ତ ଟିକେ ବାଳୁଙ୍ଗା ଛୁଆଉର ଆଉ।
ହଁ ନିଅନ୍ତୁ ଭାଇ ଯିଏ ଯାହା କଲା କଣ ଗଲା ଛାଡ ସେ କଥା।
ହୁଁ। ଆମ ବଡ ଘୁଗୁନି ବି ଅଛି ତାର ଆହୁରି ଗୋଟେ ବାଇଆ ତା ବଡ
ଉଁ ଆଉ କଣ ଖବର ହାଲଚାଲ?
ସବୁ ଭଲ ଦେହପାଆ ତମର ଭଲ ଅଛି ତ?
ହଁ ମୋର ଭଲ ଅଛି ଚାକିରି ବାକିରି କଥା କଣ ଟିକେ କହ।
ଚାକିରି ଫାକିରି ସ୍ କଣ କୋଉଠି ହେଇପାରୁନି ନା କଣ?
ଆଜ୍ଞା ମୋର ତ ହୋଉନି।
ଆଁ ମୋର ବି ତ ହୋଉନି ଆ ମୋର ବି ହୋଉନି ମୁଁ ଲାଗିଚି ଗୋଟେ ଜାଗାରେ ରହିବି ବୋଲି ଦେଖିଆ ଚାଷ ତ କରୁଚି ଚାଷ ଛଡା ତ କଣ କୋଉଠି ରହିବ ଏକୁଟିଆ ଲୋକ ଆଗକୁ ପଛକୁ ଆମର କେହିଁ ନାହାନ୍ତି।
ମ ଆଗକୁ ଥିବେ ନା ପଛୁ ନଥାନ୍ତୁ କେହି। କଣ କରିଆ ଆଉ
ହଁ।
ହୁଁ ଆଉ ବାସୁମତୀ ଚାଉଳ ଏଇ ବର୍ଷ କରନ କି?
ନାଁ ନାଁ ବାସୁମତୀ ଏ ପାଳି ଭାବିଚୁ ଏ ପାଳି ଯାଇଥିଲି ଉଁ କୃଷକ ଅଫିସି ଯୋଉ ଇଏ
ହଁ ହଁ କୃଷକ ଅଫିସି
ଧନିଚା ଧନିଚା ଆଣିବା ପାଇଁ ଯାଇଥିଲି। ପଟାଟା ଆମର ହେଇନି ମୋ ବାପାଙ୍କ ନାଁରେ ସେ ସେଇତୁ ଦେଲେନି ଧନିଚା ବୁଣି ଦେଇଥିଲେ କଣ କି ଆଗ ଏଟା ସାର ଆଉ ଏତେ ବି ପକେଇବାକୁ ପଡିନଥାନ୍ତା ବିଲରେ
ହୁଁଉଁ।
ଧନଚାଟା ମାଟିକୁ ଉର୍ବର ରଖିବ ସାର ଭଳିଆ କାମ ଦବ ଆର ବର୍ଷ ସାର ମିଳିଲାନି ଜାଣିଚ ନା ନାଇଁ? ସାରର ଆଉ ଆର ବର୍ଷ ଭାରି ହଇରାଣ ଆମେ ହେଇଚୁ ନା ଆଉ। ତାର ଏମିତି କମ୍ ପଡିଲା। ଲୋକ ବହୁତ ହଇରାଣ ହେଇଛନ୍ତି ଆର ବର୍ଷ
ସାର ମିଳୁନି କଣ କରିବି କଣ ଖାଇବୁ ଯଦି ସାର ନା ଆମର ତ ବିଲରେ ଆର ବର୍ଷ ରୋଗ ଲାଗିଲା।
ହୁଁ।
କମ୍ ଧାନ ବି ହେଇଚି।
ଉଁ ହୁଁ। ଆଉ କଣ ଖବର ତାହେଲେ କୁହ ସବୁ ରଜ କେମିତି ପାଳନ ହୋଉଚି?
ରଜ ଜଙ୍ଗଲ ଭିତରେ
ଜଙ୍ଗଲ ଭିତରେ ଏଟା ରଜ ନୁଅଟା ରଜ ତମର ଜଙ୍ଗଲ ଭିତରେ ପାଳନ କରାଯା
ହଁ ଏଇ ବର୍ଷ କରି ନୁଆ
ହୁଁ। ହଁ ଆଉ କଣ କରିବା ଏଇତ ଚାଲିଚି ସଂସ୍ଥା
ହଁ ତ ସୁଖେ ଦୁଃଖେ ଚାଲିଚି ଆଉ କଣ କ ରଙ୍ଗ ସେତରେ କଣ କହିଲ ଆମ ଗାଁରେ ବାହାର ପିଲା ଆସିକି ବିଶୃଙ୍ଖଳିତ କରୁଚନ୍ତି।
ଶୃଙ୍ଖଳା କରୁଚନ୍ତି ଗାଁ ଛୁଆ ଏକଜୁଟ ହେଲେ ହେଇଯିବ ଯେ ଏବେ ଛୁଆ ଷ୍ଟ୍ରଙ୍ଗ ହେଲେଣି।
ହଁଁ ହୁଁ।
। କିଏ କାହାକୁ ଆଉ କାଇଁ ଡରୁଚି ମୁଁ ସମସ୍ତେ ନିଜେ ତ ଖଟିଲି ନିଜେ ଖାଉନୁ
ହଁ ଆମେତ ଚାଷୀ ବନ୍ଧୀ ଲୋକ ଆମେବି ଚାଷୀ ବନ୍ଦୀ ଲୋକ ହୋଉ ଛାଡ ସେ ସବୁ ଆମେ ସିଏ ତାଙ୍କର ଯାହା କରୁଛନ୍ତି କରନ୍ତୁ ରଜ ହୋଉ। ହଁ ଏଇ କୂଅ ଭିତରେ ଦେଖୁନ ଗୋଟେ ଗଛ ହେଇଯାଇଛି।
କୂଅ ଭିତରେ ଗଛଟେ ଉଠିଚି କାଉ ପାରା କିଏ ଖାଇ ଦେଇେକି ହଗି ଦେଇଥିବ ସେଇ ଗଛଟା ଉଠୁଚି ଆଉ କଣ
ହଁ,। ଗଛଟା ଉଠିଚି ସେଇଟା ଏଇତ ବିଲ କାମ ଟିକେ କରିବୁ ଭାବିଛୁ ଯେ କୋଡିଏ ଚାଳିଶ ଘଣ୍ଟା ଖଣ୍ଡେ କାମ ଦରକାର ବିଲରେ ବିଲ ରୁଆକୁ ଯଦି ବିଲରେ ଟିକେ ଯୋଉ ହାତୀ ମିଶିନି ଡାକିକି କୋଡିଏ ଚାଳିଶ ଘଣ୍ଟାରେ କାମ ଦରକାର କଲେ ଆମ ବିଲର ଯୋଉ ଛୋଟ ଛୋଟ କିଆରି ହେଇଛି ବଡ କିଆରି ହେଇଯିବ। ତା ଫଳରେ ଯୋଉ ଗାଡି ବି ଆଣିବୁ ଚାଷ କରିବା ପାଇଁ କମ୍ ସମୟ ଲାଗିବ।
ହୁଁ, ହୁଁ।
ଏମିତି ଆଉ ବହୁତ ହଇରାଣ ହୋଉଚି ଆମେବି ଏତେ ପଇସା ଇଏ ପାରିବୁକି ଛୋଟ ଛୋଟ କିଆରି ସେଇଠି ସେ ।
କଣ ଆଉ ହଁ ହଁ ଆଉ ଖରା ଟିଆ କରିଚୁନା କରିନୁ?
ସେଟି ଗଲୁ ଖାଲି ତଳି ତଳା ଟା ବୁଲେଇ ଦୋଉଚୁ ତଳି କିଆରି ଟା ଖାଲି ସେଇଟା ଖାଲି ବୁଲୋଉଛି ସେଇଟା ବୁଲେଇଦେଲେ ଆଉ ଏରା ସବୁ ଦେଇ ଶୋଇଲା ଆଉ
ହୁଁ ହୁଁ। ମିତାହାଲେ ହୋଉଚି
ହୁଁ। ଆଉ। ହୁଁ।
କ'ଣ ଆଉ କରିବା। ଆଉ କ'ଣ ଖାଇଛ?
ଏ ଖାଇଥିଲି ଆଉ କହୁଥିଲି ଆଉ ବରାଗୁଗୁନି ଖାଇଥିଲି ଯାହା। ସେ ବରାଗୁଗୁନି ଖାଇଥିଲି ନା ପାଣିଟିକେ ପିଇବି ସୋସ ତ ବହୁତ୍ କଲାଣି। ପାଣି ପିଇଦିଏ ତମକୁ କହୁଛି ଆଉ। ଥାଉ କଥା ହେଇସାରେ ପାଣି ପିଇବି ତ ଖରା ଏମିତି ହଉଛି ଯେ ମଣିଷକୁ କ'ଣ ଅଠାଟିିକେ ବାହାର କରିଦବ ଏମିତି ଖରା।
ଢିଆ ଲାଗୁଥିବ?
ହଁ ବା ଏମିତି ଗରମ କୁହନି।
ହଁ ପା ତୁ ଯା ନହେଲେ ଟିକେ ପାଣି ପିଇଦେଇ କି ଆସିବ ଆଉ। ଆସିଲେ କଥାହବା ଆଉ ହେଲା।
କଥା ହବା ତ ରୁହ ପାଣି ତ ପିଇବି ଏମିତି ଆଉ କେତେ ଥର କଥା ହେଇପାରିବି।
ହଉ ଯା ପାଣି ପିଇଦେଇକି ଆସ। ମୁଁ ରହୁଛି।
ହୁଁ ଏ ରୁହ। ହୁଁ ରହୁଛି ଆଉ।